ହ୍ୟାଲୋ ସାଙ୍ଗ।
ହଁ।
କଣ କରୁଛ? ମୁଁ ଏଠିଁ ବ ମୁଁ ଏଇଠି ବସିଥିଲି। କଣ ଖାଇଥିଲୁ?
ମୁଁ ଖାଇଥିଲି ଭାତ ଡାଲି ଭଜା। ଆଉ ତୁ କଣ ଖାଇଥିଲୁ?
ଅଛିନା। ମୁଁ ଖାଇଥିଲି ପଖାଳ ଭାତ। ଆଉ ଭଜା ଆଉ ଚଟଣି। ଆଉ ଘର ଘରେ କେମିତି ଅଛନ୍ତି?
ଘରେ ସମସ୍ତେ ଭଲ।
ଆଉ କୋଉଠିଁ କି ଯାଇ
ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଆମ ଘରେ ସମସ୍ତେ ଠିଁକ ଅଛନ୍ତି। ତୁ କଉଠି ଯାଇନୁ ବୁଲିବାକୁ
ନାଁ ଯାଇନି ଯିବି ରଜ ରେ
ରଜ ରଜରେ ତ ଆମେ ସବୁ ସାଙ୍ଗ ସା ଏକାଠିଁ ହେଇକି ଯିବା।
କୁଆଡେ ଯିବା କହୁନୁ?
ମୁଁ ଭାବୁଛି ଆମେ ଅଟ୍ରେ ଯିବା।
ହଁ ଯିବା।
ଦେଖିବା କେତେ କେତେ ପଇସା ଆଦାୟ କରିବୁ? ଆଉ ସମସ୍ତେ ସାଙ୍ଗ ମିଶିକି ଯିବା। ଆମ ଆମର ଖାଲି ସାଙ୍ଗ ଟ୍ରିପ୍ ତିଆରି କରିବା ଆଉ କିଏ ଯିବାନି‌।
ହଁ ସମସ୍ତଙ୍କୁ କହିଦେବୁ କଲ୍ କରିକି?
ହଁ ହଁ ମୁଁ କହିଦେବି। ମୁଁ ରାତିରେ କଲ୍ କରିକି ସମସ୍ତଙ୍କୁ କହିଦେବି। ମୁଁ କହିଲି ଆଗେ ଫାଷ୍ଟ ତୋତେ କହିଦେବି ତାପରେ ସମସ୍ତଙ୍କୁ କହିବି।
ଏ ହଁ।
ଆଉ ଗୋଟେ ଆଉ କିଛି ପ୍ଲାନ ନାଇଁ ଯିବା ପାଇଁ କାହାକୁ କୋଉଠିଁ?
ଫିଷ୍ଟି କରିବା।
ହଁ ଆଉଁ ଫିଷ୍ଟି ରେ କଣ କେମିତି ତିଆରି କରିବା?
ଅଁ ସମସ୍ତଙ୍କୁ ପଚାର ତାପରେ ସମସ୍ତେ କିଏ ଆଇଁଷ ଖାଆନ୍ତି କିଏ ସାଧା ଖାଆନ୍ତି।
ବାର ଦେଖିକି ତିଆରି କରିବା ଆଉ କଣ?
ହ୍ୟାଲୋ।
ଚିକେନ ବିରିୟାନୀ ନହେଲେ ତିଆରି କରିବା ନହେଲେ ଖାଲିଭାତ ଡାଲି ଆଉ ପନିର୍ ଭଜା। ଏସବୁ ତିଆରି କରିବା। ଆଉ କଣ?
ହଁ।
ଆଉ କଣ କରୁଥୁଲୁ?
ଏଇ ବସିଥିଲି।
ଆମ ଏଠି ଗୋଟେ ନୂଆ ଦୋକାନ ଖୋଲିଛି ଫୁଡ୍ ଷ୍ଟଲ ଖୋଲିଛି ଆସିବୁ ନାଁ?
ହଁ ଯିବି।
ଉ ଆସିବୁ ବଢ଼ିଆ ବଢ଼ିଆ ଜିନିଷ ତିଆରି ହୁଏ ହଁ ହଁ ମୁଁ ଡାକିବି। ଡାକିବିନି କାହିଁକି ତୁ ସାଙ୍ଗ ଅଛୁ ଡାକିବିନି। ହୁଁ ତୁ କଣ ଖାଇବୁ କହନି? ସେ ଫୁଡ୍ ଇଷ୍ଟଲ ରୁ କଣ କଣ ଖାଇବୁ କହନି? ହାଲୋ। ହାଲୋ ସାଙ୍ଗ। ହାଲୋ।